ଖାଇକି ଉଠିକି ଯାହା ପଡ଼ିଛି ଯାଇକି ଅଜା ଡାକିଲେ ଯେମତୀ ଆଇଲା।
ଭାଇ ଜୟ ଜଗନ୍ନାଥ ଭାଇ।
ହଁ ଜୟ ଜଗନ୍ନାଥ ଶୁଭରାତ୍ରୀ।
ରାତ୍ରି ଭାଇ କେମିତି କଣ କରୁଛନ୍ତି କଣ କରୁଛନ୍ତି ଭାଇ।
ଏଠି ବସିଛି ଆଉ କଣ କରିବା।
ଭାଇ ଭାଇ ଖାଇ ସାଇଲେଣି ଭାଇ। ମୁଁ କହିଲି ଖାଇ ସାଇଲେଣି ଆପଣ।
ଆଜ୍ଞା ଖାଇକି ଆସିକି ତ ବସିଛି ଏଇଠି ଆଉ।
ଆଚ୍ଛା ଆଛା ବେଲେ କଣ ରୋଷେଇ ହେଇଛି ଆପଣଙ୍କ ଘରେ ଆଜି ଖାଦ୍ୟରେ କଣ ହେଇଛି ଆପଣଙ୍କର। ଖାଇବାରେ।
ରୋଷେଇ ଆଜି ହେଇଥିଲା ପରଟା ଭଜା ତରକାରୀ। ଇତ୍ୟାଦି ଇତ୍ୟାଦି।
ଆଚ୍ଛା ତ ଆପଣଙ୍କ ଘରେ
ଶୁଣୁନୁ ହେଡା କୁ କିଛି କହିପାରିବୁନି ଶୁଣିବୁ ନା ଶୁଣିବୁନି କିଛି ହୁଁ କୁହନ୍ତୁ?
ଭାଇ ଆଉ ମୁଁ କଣ କହୁଥିଲି କି ଆପଣଙ୍କର ସେଠି ଆପଣ ବର୍ତ୍ତମାନ ରହୁଛନ୍ତି କୋଉଠି? ସହରରେ ନା ଗ୍ରାମାଞ୍ଚଳରେ ରହୁଛନ୍ତି?
ନାଇଁ ବେଶ ସହରରେ ନାଇଁ ଗ୍ରାମାଞ୍ଚଳରେ ଅଛି।
ଆପଣ ଏବେ ଗ୍ରାମାଞ୍ଚଳରେ ଅଛନ୍ତି ତ ଭାଇ ଆପଣଙ୍କର ସେଠି ଏଠି ଘରଚଟିଆ ଅଛି ଆପଣଙ୍କର ସେଠି ଗାଁ ରେ ଘରଚଟିଆ କିମ୍ବା ଆଉ ଆମ
ନାଇଁ ଆଜ୍ଞା ସେରା ତ ନାଇଁ ଆଜ୍ଞା ସେ ସେଇରା ତ ଥିଲା ଆଗରୁ ଏବେ ମାନେ କହିଲା ଭଳିଆ ଏବେ ଦଶ ବର୍ଷ ହେଲା ମୁଁ ତାକୁ ଆଉ ଦେଖିବାକୁ ପାଉନି।
ଆଚ୍ଛା ଆଚ୍ଛା। ରିଜନ କଣ ଆପଣଙ୍କର ସେ କହିଲା ଭଳିଆ ଦେଖୁନାହାନ୍ତି ତ ଆପଣଙ୍କର କୋଉ କାରଣ ଯୋଗୁଁ ଆପଣ ପଣ ଦେଖୁନାହାନ୍ତି ଟିକେ କହିବେ ମତେ ଟିକେ।
ରିଜନ୍ ଗୋଟେ ହେଉଛି ଅଧିକ ମୋବାଇଲ୍ ବ୍ୟବହୃତ କରୁଥିବା ହେତୁ।
ଆଚ୍ଛା ଆଚ୍ଛା।
କାହିଁକିନା କାହିଁକିନା ଅଧିକ ମୋବାଇଲ ଯେହେତୁ ବ୍ୟବହାର କରାହେଉଛି ତ ସେ ତା ଫଳରେ ପକ୍ଷୀମାନେ ଆ ପକ୍ଷୀମାନଙ୍କୁ ସେଇଟା ବୁ ତାଙ୍କ ଶରୀରରେ ଯାଉନି ଯାହା ଫଳରେ କି ସେମାନେ ମୃତ୍ୟୁବରଣ କରୁଛନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା ଆମର ମଣିଷ ମାନଙ୍କ ମର ଯେମିତି ଆମର ଯେମିତି ୱାଇଫାଇ ନେଟୱାର୍କ ଲାଗିଲା। ଏବେ ଯେମିତି ଫାଇଭ୍ ଜି ଆସିଲା ଏମତି
ନାଇଁ ସେଇୟା କହୁଛି ଆପଣଙ୍କୁ କାହିଁକି ନା ଯେତେ ଆମ ତ ଅ କଣ କହିଲେ? ଯାନ୍ତ୍ରିକ ଉତ୍ପାଦ ମାନେ ଯାନ୍ତ୍ରିକ ଜିନିଷ ସବୁ ଉନ୍ନତି କରୁଛି ସେଥିରେ ସେତେ ପକ୍ଷୀମାନେ ଲୋପ ହେଇ ଯାଉଛନ୍ତି।
ତ ଭାଇ ଆମର ବି ଏଠି ସେମି ସେମ୍ ସେମିତି ବୁଝିଲେ କି ଯେ ଆମର ଯେ ଯୋଉ ସମୟରେ ଆମର ଚାଳ ଘର ଥିଲା ଏବେ ବି ଅଛି ଚାଳ ଘର
ଆ କହିଲେ
ମୁଁ ବି ଆପଣଙ୍କ କହିଲା ପରିକା ମୁଁ ବି ଏବେ ସାତ ଆଠ ବର୍ଷ କି ଦଶ ବର୍ଷ ହବ ମୁଁ ସେ ଘର ଚଟିଆ ଦେଖିନି ଆଉ ଆମର ଯେମିତି ନଡ଼ିଆ ଗଛରେ ଜାଣିଛନ୍ତି ଆମର ବାଇଚଢ଼େଇ ବ ବସା କରନ୍ତି
ବାଇ ଚଢ଼େଇ ବସା ହଁ ହଁ ବାଇ ଚଢ଼େଇ ବାଇ ଚଢ଼େଇ। ଆପଣ ବିଶ୍ୱାସ କରିବେନି ପିଲାଦିନେ ପିଲାଦିନେ ଆମ ଘରେ କେତେ ବାଇଚଢ଼େଇ ବସା ରହୁଥିଲେ। କେତେ ବାଇ ଚଢ଼େଇ ରହୁଥିଲେ ମାନେ ମୁଁ କହିଲା ଭଳିଆ ଆମର ଚାଳରେ ଆଟୁଥାଏ।
ଆଚ୍ଛା।
ଆମ ଚାଳରେ ଆଟୁ ଥାଏ। ତ ସେ ଆଟୁରେ ସେମାନେ ଘର କରିକି ରୁହନ୍ତି। ତ ତାଙ୍କର ଯୋଉ ସାଉଣ୍ଡ ମାନେ ତାଙ୍କର ଯୋଉ ଶବ୍ଦ
ଆଚ୍ଛା ମନମୋହିତ
ବଢ଼ିଆ ଲାଗେ ସେ ସେ ଶବ୍ଦକୁ ମୁଁ ବହୁତ
ଏମିତି ଆନ ମନକୁ ମ ମନକୁ ମନକୁ ପୁରା ଆନନ୍ଦମୟ କରିଦେଇଥାଏ।
ଆଜ୍ଞା ଆଜ୍ଞା ମନକୁ ଛୁଇଁ ଗଲା ଭଳିଆ।
ଆଚ୍ଛା କିନ୍ତୁ ଏବେ ଦେଖନ୍ତୁ ଫାଇଭ ଯୁଗ ଆସିଲା ଫାଇଭ ଜି ଡାଟା ଆସିଲା ଏଗୁଡ଼ା ସବୁ ଏମିତିରେ ବି ବହୁତ ପକ୍ଷୀ ବିଲୋପ ହେଇ ହେଇ ଗଲେଣି ଭାଇ।
ଆଜ୍ଞା ମୁଁ ତ ଏବେ କହିଲା ଭଳିଆ ମୁଁ ତ ଏବେ-ଏ-ଏ ପାରା ବି ଠିକ୍ ସେ ଦେଖିପାରୁନି। ପାରା ତ ମାନେ କେଉଁଠି କେମିତି ଦେଖୁଛି ଗ୍ରୁପ ମାନେ ତାଙ୍କ ଦଳ ଦେଖୁଛି ଆଗରୁ କଣ କେତେ-ଏ-ଏ ପାରା କେତେ କାଉ କେତେ କଣ ସବୁ ଥିଲେ କେତେ ପକ୍ଷୀଗୁରା ଥିଲେ।
ହୁଁ ଆଛା ଆଛା କୁହନ୍ତୁ, ଏବେ-ଏ-ଏ ସେଗୁଡା ସବୁ-ଉ-ଉ ବିଲୋପ ହେ ଗଲେଣି ଭାଇ କାହିଁ କହିଲେ ଗୋଟେ କଥା ଏବେ ଦେଖନ୍ତୁ ମଣିଷ ମଣିଷ ଜୀବନ ବି ଦେଖନ୍ତୁ ହଠାତ୍ ଦେଖନ୍ତୁ ଗୋଟେ ଆମର ଯୋଉ ଫାଇଭ୍ ଜି ନେ ଟୱାର୍କ ଏବେ ବସିଲା ବୁଝିଲେ ତ-ଅ-ଅ ତାରି ଯେମିତି ତାର ଆଶ ଆଶ୍ୱପାଶ୍ଵରେ ଯଦି ଆପଣ ଯଦି ଦୁଇ ତିନି ଘଣ୍ଟା ଯଦି ରହିି ତ ଆପଣଙ୍କର ମୁଣ୍ଡ ଏମିତି ଉ-ଉ-ଉ ବିନ୍ଧବା ଷ୍ଟାର୍ଟ କରୁଛି ବୁଝିଲେ। ବିନ୍ଧିବା ହଉଛି ସେମିତି ମଣିଷ ଉପ ପୂଜା ବହୁତୁ-ଉ-ଉ
ହଁ ସେଇଟା ସେଇଟା ହଉଛି କଥା। କାହିଁକି ନା ଯୋଉ ଜିନିଷ ମଣିଷ-ଅ-ଅ-ଅ ଯୋଉ ଜିନିଷ ମଣିଷ ସହି ପାରୁନି ସେଇ ଜିନିଷ ଛୋଟ ଛୋଟ ପକ୍ଷୀ ମାନେ କେମିତି ସହିବେ। ଯାହା ଫଳରେ କି ସେମାନେ ହଁ।
ଠି କଥା ଭାଇ ଠିକ କଥା କିନ୍ତୁ ଏଇଗୁଡା ଯୋଉ ହେଇଛି ଆପଣଙ୍କ ହିସାବ ରେ ବହୁତ ଭଲ ନା ଖରାପ ମତେ ଟିକେ କହିବେ କି।
ଏଇଟା ବହୁତ ଖରାପ ହଉଛି ମାନେ କହିଲା ଭଳିଆ କହିଲା ଭଳିଆ କଣ କହିଲେ ପୃଥିବୀକୁ ମାନେ ପୃଥିବୀ-ଇ-ଇ ନଷ୍ଟ ହବାକୁ ଲାଗିଛି ବର୍ତ୍ତମାନ ପାଇଁ।
ସେଇ କଥା କହିଲେ ଭାଇ ଆପଣ ଯାହା କହିଲେ। ମୁଁ ଆପଣଙ୍କ କଥାରେ ସମ୍ମୁଖୀନ ଅଛି। କିନ୍ତୁ ଶୁଣନ୍ତୁ ମୋ ହିସାବରେ ମୁଁ କହିବାରେ ଆମେ ଯେତିକି ଉପରକୁ ଉପରକୁ ଯାଉଛନ୍ତି ମାନେ ମୁଁ କହୁଛି ଯେତିକି ଆମେ ବୃଦ୍ଧି କରି କରି ଯାଉଛେ କିନ୍ତୁ ଆମେ-ଏ-ଏ-ଏ ଜାଣିପାରୁନି କି ଆମର ପଛର ପୁରୁଣା ସ୍ମୃତି ସବୁ ଆମେ ହରେଇ ହରେଇ ଯାଉଛି।
ହଁ ସେଇଟା ତ ସତ କଥା କିନ୍ତୁ ଲୋକ ସେଇଟା ବୁଝୁ ନାହାଁନ୍ତି। ନ ବୁଝିକି ଖାଲି ମାନେ ପରିବେଶ ପ୍ରଦୂ ପ୍ରଦୂଷଣ କରୁ ସେମିତି ପରିବେଶକୁ ନଷ୍ଟ କରୁଛନ୍ତି।
ଭାଇ ଏମିତିରେ ବି ଏବେ ଦେଖନ୍ତୁ ବହୁତ ଉପରେ ଏବେ ଗଛ କାଟୁଛନ୍ତି। ହ ହୁଁ
ହଁ ଗଛ କାଟୁଛନ୍ତି। ଗଛ କାଟୁଛନ୍ତି ତ ସେଇଟା ଦୂରର କଥା। ଅଧିକାଂଶ ତ ସବୁ-ଉ-ଉ-ଉ ମାନେ କହିଲା ଲେଖା ଯାନ୍ତ୍ରିକ ଜିନିଷ ସବୁ ଓ ଇଏ କରୁଛନ୍ତି କଣ କହିଲେ ସେଇଟା ଉନ୍ନତ ବାନର କରୁଛନ୍ତି।
ଆଛା ଆଚ୍ଛା।
ସେଥି ସେଥି ଯୋଗୁଁ ଆମର ପରିବେଶ ଅଧିକା ପ୍ରଦୂଷଣ ହଉଛି।
କଳଖାନା କଳ କାରଖାନା ନାମରେ ଯେତିକି ଆମର ଗଛ ବୃଦ୍ଧି କରୁଛନ୍ତି, ନଷ୍ଟ କରୁଛନ୍ତି। ଏଗୁଡା ସବୁ ଆମ ମଣିଷ ଉପରେ ହିଁ ପ୍ରଭାବ ପଡୁଛି ଦେଖନ୍ତୁ।
ହଁ। ମଣିଷ, ଜୀବଜନ୍ତୁ, ପଶୁପକ୍ଷୀ। ଅଧିକାଂଶ ତ ଅଧିକାଂଶ ତ ଅଧିକାଂଶ ପକ୍ଷୀ ଉପରେ ପ୍ରଭାବ ପୁଛି
ସେ କହିଲେ ଭାଇ ଦେଖନ୍ତୁ ଗୋଟେ ଗୋଟେ ଏବେ କିଛି ଆପଣ ପୁରୁଣା ସ୍ମୁତିକୁ ଯାଆନ୍ତୁ କୋଡିଏ ବର୍ଷ ତଳର କଥା ଆପଣ ଭାବନ୍ତୁ ବୁଝିଲେ କି ସେଇ ଲୋକ
ମୁଁ ତ ଏବେ ମୁଁ ତ ଏବେ ବାର ତେର ବର୍ଷ ତଳର କଥା କହୁଛି ସେତେବେଳର କିନ୍ତୁ ମାନେ କହିଲା ଭଳିଆ ସେତେବେଳେ କିନ୍ତୁ ଥିଲେ ଠିକ୍ ଠାକ୍ ସବୁ ଠିକଠାକ୍ ଥିଲା ସେତେବେଳେ ଆପଣ ଯାହାବି ଦେଖୁ ୁହନ୍ତୁ ମାନେ ସେ ଖାଇବାଠୁ ଆରମ୍ଭ କରି ହଉ ସି ମୋବାଇଲଠୁ ଆରମ୍ଭ ହଉ କାହିଁକି ନା ମୋବାଇଲ ତ ଯେତେବେଳେ କାହା ପାଖରେ ସେତେ ନଥିଲା ଏବେ ତ ଦେଖିବେ ଛୋଟ ଛୋଟ ଛୋଟ ପିଲାଟା ଧରିକି ସମସ୍ତେ ମୋବାଇଲ୍ ଧରୁଛନ୍ତି
କଥା କହିଲ ଭାଇ ିକ କଥା କହିଲେ କିନ୍ତୁ ଦେଖନ୍ତୁ ମୁଁ କହିବା ହିସାବରେ ଆପଣଙ୍କ କଥାଟ ଶୁଣନ୍ତୁ କୋଡିଏ ବର୍ଷ ତଳର କଥା ମୁଁ କହୁ ଦେଖନ୍ତୁ ଯୋଉ ଲୋକମାନେ ମାନେ ଆମର ବୟସ୍କ ଲୋକ ଲୋକ ମାନେ କହୁଛନ୍ତି କି ଆଗ ଲୋକ ଶହେ ବର୍ଷ ସେଠୁ ଧରିକି ଉପରକୁ ବଞ୍ଚୁଥିଲେ ଆପଣ ଜାଣିଛନ୍ତି ନ ନାଇଁ କିନ୍ତୁ ଏବର ଲୋକ ଦେଖନ୍ତୁ ଯୋଉ ଲୋକ ଶହେ କୋଡିଏ ବର୍ଷ ଦେଢଶହ ବର୍ଷ ବଞ୍ଚୁଥାନ୍ତି ମାନେ ବଞ୍ଚୁଥିଲେି କିନ୍ତୁ ସେଇ ଲୋକେ ଏବେ ଚାଳିଶ ଚାଳିଶ ବର୍ଷଠୁ ଧରିକି ଷାଠିଏ ବର୍ଷ ଭିତରେ ବଞ୍ଚିଛନ୍ତି ତାପରେ
ହଁ ସେଇଟା ସେ ସେଇଟା ସେଇଟା ତ ସତ କଥା ଏବେ ଯେତେ ସେଟା ବି ମଣିଷ ସେଟା ବି ନିଜେ ମଣିଷ ନିଜେ ଦାୟୀ
ଆମେ ଆମେ ନିଜେ ହିଁ ଥାଏ ଦେଖନ୍ତୁ ଆମେ ଦେଖନ୍ତୁ ଆମେ ତ ଏଇରି ଆମେ ସେଇ ସମୟରେ କଣ ଥିଲା ନା ଆମେ ଆମର ପଖାଳ ଭାତ ଖାଉଥିଲେ ଆପଣ ଜାଣିଛନ୍ତି ତ
ନାଇଁ ସେତେବେଳେ କଣ ହେଉଥିଲା ନା ଲୋକମାନେ ପରିଶ୍ରମୀ କରୁଥିଲେ ନିଜେ ସବୁ ପ୍ରକୃତିରୁ ନିଜେ ସବୁ ପ୍ରାକୃତିକ ଜିନିଷ ସବୁ ଉତ୍ପାଦନ କରୁଥିଲେ
ନିଜେ ନିଜେ ହି ଉତ୍ପାଦନ କରି
ହଁ ନିଜେ ନିଜେ ନିଜେ ହିଁ ସବୁ ଉତ୍ପାଦନ କରି ନିଜେ ହିଁ ସବୁ ବିକ୍ରୟ କରି ନିଜେ ହିଁ ସବୁ କରୁଥିଲେ ଏବେ କଣ କରୁଛନ୍ତି ଯଉ ସବୁ ଯାନ୍ତ୍ରିକ ମାନେ ଜିନିଷ ସବୁ ଆଣିକି ସବୁ ବନେଇକି ଛାଡ଼ୁଛନ୍ତି ସେଥିପାଇ ଲୋକଙ୍କର ଆୟୁଷ କମୁଛି ଦେହ ଖରାପ ହେଉଛି ଯାହାଫଳରେ କି ଏମିତି ସବୁ ଅସୁବିଧାର ସମ୍ଭାବନା ଯେଉଁ
କଥା ଭାଇ ବିଦେଶୀ ଜିନିଷ ବିଦେଶୀ ଜି ବିଦେଶୀ ଜିନିଷ ଆଉ ବିଦେଶୀ ଖାଇବା ଆମ ପ୍ରତି ବହୁତ ଖରାପ ଆଉ ଆମକୁ ନିଜକୁ ନିଜେ ହିଁ ସବୁ ଖରାପ ନିଜେ କରି ନେଇ ଯାଇଛି ଆପଣ ତ ଜାଣି
ମତେ ଆଉ ଲାଗୁନି ଯେ ଆମର ମାନେ ପରିବେଶ ଆଉ ଠିକ୍ ହେଲା ଭଳିଆ ମତେ ଲାଗୁଛି ଯେତେ ଯେତେ ଆଗକୁ ଯେତେ ଯେତେ ଆଗକୁ ଦିନ ଗଢୁଛି ସେତେ ସେତେ ଆମ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି
ଟା କହିଲେ ଭାଇ ତାପରେ ବି ଆପଣ ବି ଆପଣ ବି ଜାଣିଛନ୍ତି କି ଦେଖନ୍ତୁ ଆମେ ଅ ତେଲ ମସଲା ଖାଇଲେ ଆପଣଙ୍କ ହିସାବରେ ଠିକ ନା ଭୁଲ
ସେଇଟା ସମ୍ପୂର୍ଣ୍ଣ ଭାବରେ ଭୁଲ। କାହିଁକିନା ଆଗରୁ ଯୋଉମାନେ ଆଗରୁ ଯେଉଁମାନେ ତେଲ ମସଲା ଖାଉନଥିଲେ ସେମାନେ ହେଉଛନ୍ତି ବହୁତ ଶ ଶକ୍ତିଶାଳୀ ଲୋକ ସେମାନେ ହିଁ ଠିକ ଠାକ୍ ଥିଲେ ତାଙ୍କ ଦେହ ଟୋଟାଲ କିଛି ଅ ଅସୁବିଧା ହୁଏନି।
କିଛି ହୁଏନି ଭାଇ ବହୁତ ସୁସ୍ଥ ର ରହୁଥିଲା ତାଙ୍କ ଦେହ କିନ୍ତୁ ଏବେ ତ ଅ ଯେମିତିକା ରୋଗ ବାହଣି ଆପଣ ତ ଜାଣିଛନ୍ତି କୋଉ ବିଦେଶୀ ନାହିଁ କି ଆମର ଉ ନିଜେ ହ କି କିଏ ବି ତାକୁ ବଞ୍ଚେଇ ପାରୁନାହାନ୍ତି। ହଠାତ୍ ହଠାତ୍ ଏମିତି ଛାତି କାଟୁଛି। ହଠାତ୍ ପ୍ରାଣ ଚାଲି ଯାଉଛି ଆପଣ ତ ଜାଣିଛନ୍ତି।
ହଁ ସେମିତି ଏବେ ଚାଲିଛି।
ସବୁ ଆମେ ଅ ସବୁ ନଥିବା ଜିନିଷ ଗୁଡା ଖାଇବା ତ ଆମର । ଶରୀର ଏମିତି ହିଁ ହବ ବୁଝିଲେ କି ଭାଇ ହଉ ଠିକ କଥା ଭାଇ ଆପଣଙ୍କ ସ ସହିତ କଥା ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଉ
ଆଜ୍ଞା ଭାଇ ଆଜ୍ଞା।
ହଉ ଭାଇ ମୁଁ ଶୁଭରାତ୍ରି ଭାଇ।
ଶୁଭରାତି ଶୁଭରାତି।